ହ୍ୟାଲୋ।
ହ୍ୟାଲୋ ଶୁଭ ସନ୍ଧ୍ୟା ଆଜ୍ଞା।
ମୋ କଥା ଶୁଣି ପାରୁଚନ୍ତି?
ଆଜ୍ଞା କୁହନ୍ତୁ ଶୁଭ ସନ୍ଧ୍ୟା।
ହଁ, ଆଜ୍ଞା ଶୁଭ ସନ୍ଧ୍ୟା। ଆପଣ କେମିତି ଅଛନ୍ତି?
ହୁଁ, ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ, ମୁଁ ମଧ୍ୟ ଭଲ ଅଛି।
ଅହ କଣ ଖାଇଥିଲେ?
ଖାଇବା ତ ଏବେ ପୁଣି ଡିନର ପାଇଁ ବନା ହଉଛି ରାତ୍ର ଭୋଜନ ପାଇଁ। ଆଉ ଯାହା ଖାଇଥିଲି
ସବୁ ହଜମ ହେଇଗଲାଣି ଦିନ ବେଳା ଖାଇଥିଲି ଆ ଭାତ କୁ ଡାଲମା ଟା ହେଇଥିଲା ତା ପରେ ପଟଳ, ଗାଜର ଏଗୁଡା ସବୁ ମିକ୍ସ ଭେଜ ଟା ଗୋଟେ ମିକ୍ସ ତରକାରୀ ଗୋଟେ କରିଥିଲୁ।
ଓହୋ ପଢାପଢି କରୁଛନ୍ତି?
ହଁ, ଆଜ୍ଞା।
ଆଉ ଏବେ କଣ କରୁଥିଲେ?
ମୋର କିଛି ଗୃହ କାର୍ଯ୍ୟ ବିଦ ବିଦ୍ୟାଳୟର ଦିଆ ଯାଇଥିଲା ତାକୁ ମୁଁ ସମ୍ପୂର୍ଣ୍ଣ କଲି। ତ ସମ୍ପୂର୍ଣ୍ଣ କଲା ପରେ ସାଙ୍ଗସାଥୀ ମାନଙ୍କ ସହ କିଛି ସମୟ କଥା ହେଉଥିଲି।
ଅ, ହଁ। ଆଉ ଏବେ ରୋଷେଇ କଣ କରିବେ?
ହଁ, ମୁଁ ତ ରୋଷେଇ କରୁନାହିଁ ମୋର ସାଙ୍ଗ ଜଣେ ଅ ତ ରୋଷେଇ କରୁଛନ୍ତି ଭାବୁଛି ଯାହାବି କରୁଥିବେ ଭଲ। ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଥିବେ? ଆଉ ମୁଁ ମୋର କଥା ହଉଛି ଯେମିତି କିି ଆପଣଙ୍କ ସହ ଅନ୍ୟମାନଙ୍କ ସହ
ଅ ହ। ଆଉ ଘରେ ସମସ୍ତେ କେମିତି ଅଛନ୍ତି
ହଁ, ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି ଆ ତ ପ୍ରଥମ ତଥା ଆମେ ବର୍ତ୍ତମାନ ଘରେ ତ ନାହୁଁ ଘରେ ହିଁ ଅଛୁ ମାନେ ନିଜ ଗାଁ ରେ ନୁହେଁ ଆମେ ଏକ ସହରରେ ଆସିକି ଭଡା ଘରେ ଆସିକି ରହିଛୁ ଯୋଉଠି କି ଆମେ ପ୍ରତିଯୋଗିତା ମୂଳକ ଚାକିରି ପାଇଁ ପ୍ରସ୍ତୁତ କରୁ ଅଛୁ।
ଓହୋ କଉ ଚାକିର ପାଇଁ ପ୍ରସ୍ତୁତ କରୁଛନ୍ତି ଆପଣ?
ସରକାରୀ ଚାକିରି ଯେ କୌଣସି ସରକାରୀ ଚାକ ଯେ କୌଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଛୁ ଖାସ୍ କରିକି ମୋର ଓଟେ ଇଛା ଅଛି, ଏକ ଶିକ୍ଷକ ହେବା ପାଇଁକା। ହାଲ, ହଁ, ମୁଁ ଶୁଣି ପାରୁଛି। ହାଲୋ! ହଁ, ମୁଁ କହିଲି ଏକ ଶିକ୍ଷକ ହେବା ପାଇଁ, ମୁଁ ଚାହୁଁଛି ଏକ। ସରକାରୀ ଶିକ୍ଷକ ହେବା ପାଇଁ ମୁଁ ପ୍ରସ୍ତୁତ କରୁଛି। ହାଲୋ। ମୋ କଥା ଶୁଭୁନିଁ?
ହଁ, ଶୁଭୁଛି କୁହନ୍ତୁ, ସେଇଟା ପାଇଁ ପ୍ରସ୍ତୁତ କରୁଛନ୍ତି ଆପଣ।
ହଁ, ଆଜ୍ଞା।
ଅ, ହଁ ଭଲ କଥା। ମୁଁ। ମୁଁ ବି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ କରୁଥିଲି।
ଏପର୍ଯ୍ୟନ୍ତ କଣ, ଗୋଟିଏ ହେଲେ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କଲେ କି ନାହିଁ? ଆଛା। ହଉ ଠିକ୍ ଅଛି, ଆପଣ ଯଦି ଭଲ ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି ରଖିବେ ନିଶ୍ଚିତ ଭାବେ ଆପଣଙ୍କର
ହ
ପରୀକ୍ଷା ମଧ୍ୟ ଭଲ ରହିବ, ଏବଂ ସଫଳତା ମଧ୍ୟ ପାଇପାରିବେ।
ହୁଁ ଠିକ୍ ଅଛି। ଆଉ, ଆପଣଙ୍କ ଦେହ ଭଲ ଅଛି?
ହଁ, ଆଜ୍ଞା। ମୁଁ ସମ୍ପୂର୍ଣ୍ଣ ଭଲ ଅଛି, ଆପଣ କିନ୍ତୁ ଲାଗୁନାହାଁନ୍ତି, ଟିକେ ଠିକ୍ ବଟ୍ ହଁ, କିନ୍ତୁ ଠିକ୍ ଅଛନ୍ତି, ସମ୍ପୂର୍ଣ୍ଣ ନୁହେଁ! ଖାସ ହେଇଥିବ, ବଧେ ଥଣ୍ଡା ଖାସ!
ହଁ, ଏ ପାଗ ପାଇଁ ଟିକେ ଦେହ ଖରାପ ହେଇଯାଇଛି।
ଏମି ଏମିତି ନୁହେଁ, ହିଁ ଏମିତି ନୁହେଁ ତ, ଆପଣଙ୍କ ପାଇଁ ହିଁ ଏ ପାଗ!
ସେମିତି କେମିତି ପୁଣି!
ହଁ, ତ ଟିକେ ଆପଣ ପ୍ରଭାବିତ ହେଇଗଲେ ନା, ସେଇଥିପାଇଁ।
ହା ହୁଁ।
ଆଉ, କିଛି ନୁହେଁ। ପାଗ ବହୁତ ଭଲ ଅଛି। ହୁଁ। ତ ଆପଣ ଟିକେ ନିଜ ଦେହର ଯତ୍ନ ନିଅନ୍ତୁ। ବହୁତ ଜଲ୍ଦି ଭଲ ବି ହେଇଯିବେ। ଏଇଟା ହଁ ହୁଏ। ଥରେ ଥରେ ସମସ୍ତଙ୍କୁ ତ ନହେଲେ କିସ୍ କିଛି ବ୍ୟ-ବ୍ୟସ୍ତ ହବା କଥା ନୁହଁ। ଭଲ ହେଇଯିବେ ଆପଣ।
ଆଉ, ରଜ କେମିତି ପାଳିଲେ ଆପଣ?
ଆଛା, ତ
କହିବାକୁ ଚାହିଁବି, ମୁଁ-ମୁଁ ତର ତ ଖେଳିନି। ଆଉଁ କି-ଇ ଯାଇନି ମୁଁ, ଯୋଗଦାନ ନାହିଁ ମୋର। ହଁ ମୋର ଭଉଣୀ ମାନେ, ଦିଦି ମାନେ, ମୋର ସାହି ପଡିଶାର ଛୋଟ ଛୋଟ ଛୁଆ ମାନେ ସବୁ ରଜ ପାଳନ କରୁଥିଲେ। ମୁଁ, ମୋର ପାଠ ପଢା, ପ୍ରତି ହିଁ ଧ୍ୟାନ ଦେଇଥିଲି, ଆଉ ପରୀକ୍ଷା ମଧ୍ୟ ଦେଇଥିଲି, କିନ୍ତୁ କୃତକାର୍ଯ୍ୟ ହେଇ ପାରିଲି ନାଇଁ ଆଉ।
ଓ ହଁ। ଆଉ, ଏବେ କଣ ରୋଷେଇ କରିବେ ଆପଣ?
ହଁ। ମୁଁ-ମୁଁ ତ ରୋଷେଇ କରୁନାହିଁ। ମୋ ସାଙ୍ଗ ଜଣଙ୍କ ରୋଷେଇ କରୁଛନ୍ତି। ନିଶ୍ଚିତ ଭାବ ସେ, ଯାହାବି କରୁଥିବ, ଭଲ ଖାଦ୍ୟ ହି ରୋଷେଇ କରୁଥିବେ। ଆପଣ ଟିକେ ପାଣି ପିଇ ଦିଅନ୍ତୁ।
ହଁ ହଁ ଆଉ ଆପଣ ସରକାରୀ ଚାକିରି ଯୋଉ ପ୍ରସ୍ତୁତ କରୁଛନ୍ତି ସେଟା କୋଉଠି ଘରେ କରୁଛନ୍ତି ନା କୁଆଡ଼େ ଯାଉଛନ୍ତି।
ଉଁ ନା ଆଜ୍ଞା ଉଁ ଘରେ ତ ଆ ଯଦି କହିବାକୁ ଚାହିଁବି ମୁଁ ବାଲିଗୁଡା ସହରରେ ରହୁଚି ଆପଣ ଜାଣିଛନ୍ତି। ବାଲିଗୁଡା ସହରରେ ଏଠି ଗୋଟେ ଜନସାଧାରଣ ମାନଙ୍କ ପାଇଁ ଗୋ
କାଲି କଣ ଖାଇଥିଲେ ଆପଣ
ଆଜ୍ଞା ଆମର ଏପଟେ ବହୁତ ଜୋର ବର୍ଷା ଦୋଉଚି ବୋଧହୁଏ ଆମ କଥା ଶୁଭ ଯାଉନଥିବ।
ହୁଁ ହୁଁ।
ଶୁଣିପାରୁଚନ୍ତି ମୋ କଥା।
ହଁ ହଁ ଶୁଣି କୁହନ୍ତୁ।
ଆପଣଙ୍କର ପାଗ ବୋଧେ ଏପଟେ ପାଗ ପଳେଇ ଆସିଲା ଏବେ ମୋର ବି ଥଣ୍ଡା ହେଇଯିବନି ତ ମତେ ଡର ଲାଗିଲାଣି।
ହୁଁ ହୁଁ।
ହେଲେ ପାଣିପାଗ କେମିତି ଅଛି। ଆପଣଙ୍କର ସେପଟେ।
ହଁ ବର୍ଷା ହଉଚି।
ବହୁତ ଜୁର୍ ବର୍ଷା ହଉଚି ମୁଁ ବର୍ତ୍ତମାନ ଅ ଭିଜି ଭିଯିଚି ମାନେ ଛାତ ଉପରେ ଥିଲି ଆଉ ରହି ହେଲାନି ଘର ଭିତରକୁ ପଳେଇଆଲି। ଆଉ ଘର ଭିତରେ ଟିକେ ଭଲସେ ନେଟୱାର୍କ ପାଉନି ତ ମୋ କ ଥା ବଧ ହୁଏ ସୁଭା ଜୀବନି ଠିକ ସେ।
ହୁଁ।
ଘର ପରିବାରରେ ସମସ୍ତେ ଆଜ୍ଞା।
କଣ କହିଲେ।
ଘର ହଁ ମୁଁ ମୁଁ କହୁଥିଲି ଘର ପରିବାର ସମସ୍ତେ ଠିକ ଠାକ୍ ଅଛନ୍ତି। ଆପଣଙ୍କ ପରିବାର ସଦସ୍ୟ ଘର ପରିବାର ଲୋକ ସମସ୍ତେ ଠିକ ଅଛନ୍ତି।
ହଁ ସମସ୍ତେ ଠିକ ଅଛନ୍ତି।
ବାସ୍ ଆପଣ ଟିକେ ସତର୍କ ରୁହନ୍ତୁ। ଆଉ ଆପଣଙ୍କର ଟିକେ ସମସ୍ୟା ରହୁଚି ଆଉ ଏଇ ପାଗରେ ଟିକେ ଯାଇକି କି ଟିକେ ପାଗରେ ଟିକେ ବୁଲାବୁଲି କରିବେନି ଯଥା ସମ୍ଭବ ହବ ଯଦି ଘ ଘରେ ରହିବେ ଭଲ ରହିବ।
ହୁଁ ଆଜ୍ଞା ଠିକ୍ ଅଛି।
ଆପଣ କଣ ପ୍ରସ୍ତୁତ କଲେଣି ରାତ୍ର ଭୋଜନ ପାଇଁ ନା କିଛି କରିନାହାନ୍ତି।
ମୁଁ ତ ଏବେ ବର୍ତ୍ତମାନ ଲାଇବ୍ରେରୀରେ ଅଛି। ବର୍ଷା ହଉଚି ତ ଘରକୁ ଯାଇପାରିନି ଆହୁରି।
ଆଛା ଯଦି ମୁଁ ଜାଣିବାକୁ ଚାହିଁବି ଲାଇବ୍ରେରୀ ଫୁଲବାଣୀ ନା ବାଲିଗୁଡା ନା ଆଉ କୋଉଠି।
ଓଡ଼ିଶାରେଁ ହିଁ।
ଆଚ୍ଛା ଆଚ୍ଛା ଆଛା ଓ ହୋ। ଆମର ମଧ୍ୟ ଏଠି ବାଲିଗୁଡା ସହରରେ ଗୋଟେ ଲାଇବ୍ରେରୀ ଅଛି। ମୁଁ ମଧ୍ୟ ଯାଉଥିଲି କିନ୍ତୁ ଆଜି ବର୍ଷା ପାଗ ଦେଖିକି
ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି।
ହଁ ଆଜ୍ଞା ଭଲ ଅଛନ୍ତି ଆମ ଘରେ ସମସ୍ତେ ଭଲ ଅଛନ୍ତି ମୁଁ ମୁଁ ମ ଧ୍ୟ ଭଲ ଅଛି।
ଓହୋ ଆପଣ ସକାଳେ କେତେବେଳେ ଉଠନ୍ତି।
ହ ମୁଁ ବହୁତ ଜର ମାନେ ବହୁତ ଜଲଦି ଉଠିଯାଏ ଚାରିଟା ହେଇଯାଏ ମୋର ଚାରିଟା ପାଞ୍ଚଟା ବେଳେ ଉଠିକି ପ୍ରଥମେ ମୋର ସ୍ନାନ ସାରିଦିଏ ସ୍ନାନ ସାରିଲା ପରେ ମୋର ନିଉଜି ଟିକେ ଦେଖିଦିଏ ଖବର ଆଜିର ଖବର ଯାହା ଅଛି ତାକୁ ଟିକେ ଦେଖିକି ଦେଲେ ମ ଭଲ ଲାଗେ। ତାପରେ ଟିକେ ବ୍ୟାୟାମ କରେ ବ୍ୟାୟାମ ସାରିଲା ପରେ ଯାହା ହୁଁ ଟିକେ ଜଳଖିଆ ଯାହା ଉଁ ଯାହାହେଲେ ବି ଟିକେ ବନା ହେଇଥି ମାନେ ପ୍ରସ୍ତୁତ କରିକି କିମ୍ବା ବାହାରେ ଖାଇ ଦେଇଥାଉ ଆଉ
ଅହୋ। ଆଉ ଆପଣଙ୍କର ଏବେ କଣ ଚାଲିଛି ସବୁ?
କଣ କୋଉ ବିଷୟରେ କହିବି କୁହନ୍ତୁ?
ମାନେ ଯେମିତି କିି ଘର ଲୋକଙ୍କ ସହିତ କଥା ହଉଛନ୍ତି କି ନାଇଁ ଆପଣ?
ହଁ ଘର ଲୋକ ମାନଙ୍କ ସହ ତ ଏତେ ନୁହେଁ। କି କାହା ସହ ବି କଥା ହଉନି। ବର୍ତ୍ତମାନ ଏଇ ଆମର ଯୋଉ ବାର୍ତାଳାପ ଚାଲିଛି। ଏଇଥିପାଇଁ ଟିକେ ଅଧିକ ବ୍ୟସ୍ତ ରହୁଛି। ନହେଲେ କାହା ସହ କଥାବାର୍ତ୍ତା ଟିକେ ହଉନଥିଲା। ଏମିତି ହିଁ ପାଠ ପଢା ପ୍ରତି ଟିକେ ଅଧିକା
ହଉ ମୁଁ ରଖୁଛି ଠିକ ଅଛି।
ଆଜ୍ଞା ଆଜ୍ଞା।
କର